ହୁଁ
ଆଜ୍ଞା ନମସ୍କାର।
ହାଲୋ। ଆପଣ ଶୁବାଯାଉନି କି।
ହଁ ଶୁଭିଲା ଶୁଭିଲା।
ହଁ କଣ କରୁଛନ୍ତି?
ହେଇ ବସିଚି ଆଉ ଆଉ ଆପଣ।
ଆଚ୍ଛା ଖାଇବା ପିଇବା ବୁ ସରିଲାଣି ନା ସରନି।
ହଁ ସରିଲାଣି ଆପଣଙ୍କର।
ହଁ ମୋର ବି ସରଲାଣି ଆଉ କଣ ଖାଇଲେ?
ଆମର ଆଜି ପଖାଳ, ବଢ଼ିଚୂୁରା, ବାଇଗଣ ଭଜା। ରିକା ହେଇଥିଲା ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର ଭଏସ୍ କମ୍ ଶୁଭୁଛି ଯେ।
କମ୍ ଶୁଭୁଛି ହଁ।
ହଁ ମାନେ ଟିକେ ସ୍ଲୋ ଶୁଭୁଥିଲା ତ ଏବେ ଠିକ୍ ଠାକ୍ ଶୁଭିଲା କୁହନ୍ତୁ।
ଆଉ ଆପଣ କଣ ଖାଇଛନ୍ତି?
ହଁ କଣ ଖାଇ ମୁଁ ଆଜି ମୋର ସୋମବାର ଥିଲା ନା। ହଁ ତ ମୁଁ ଆଜି ଅରୁଆ ଆଉ ଡାଲମା ଆଉ ପୋଟଳ ଆଳୁ ଭଜା ଏଇୟା ଖାଇଚି ଆଉ।
ଅ ହୋ।
ହଁ ଆଉ ତମେ କଲେଜ ଯାଇଥିଲ?
ହଁ ଆଜି ଯାଇଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ରଜରେ କୁଆଡ଼େ ବୁଲାବୁଲି କଲ କଣ?
ରଜରେ ସେମିତି ଯାଇଥିଲୁ ପୁରୀ। ଆଉ ଦେଖିଲୁ ଠାକୁରଙ୍କୁ ଆଜ୍ଞା।
ଆଚ୍ଛା ଆଚ୍ଛା। ଠାକୁର ଦେଖିଲେ ଆଉ କୁଆଡେ କୁଆଡେ ଗଲେ।
ଟିକିଏ ସମୁଦ୍ର ପାଖକୁ ଗଲୁ ଠାକୁରଙ୍କୁ ଦେଖିଲୁ। ଆଉ ଅଭଡ଼ା ଖାଇଲୁ।
ଆଚ୍ଛା।
ଆପଣ କୁଆଡ଼େ ଯାଇଥିଲେ।
ମୁଁ ରଜରେ ସେମିତି କୁଆଡ଼େ ଯାଇନି ମୋ ବାସ୍ ଖାଲି ଆମର ଏଇ ଗାଁ ପାଖ ପାଖରେ ମନ୍ଦିର ଅଛି ସେଇ ମନ୍ଦିର ଫନ୍ଦିର ବୁଲାବୁଲି କରିଦେଇଥିଲି ଟିକିଏ ଆଉ। ସେଇ ଗାଁ ପାଖରେ ହଉଥିଲା ଟିକିଏ ରଜ ମହୋତ୍ସବ ସେଠିକି ପଳେଇଥିଲି ସଲା ଆଉ। ବେଶି କୁଆଡ଼େ ବୁଲାବୁଲି ହେଇନି ଏଥର ରଜରେ। ଭାବି ଭାବିକି ରହିଗଲୁ ଆଉ। ଏଠିକି ଯିବୁ ସେଇଠିକି ଯିବୁ ସେଇଠିକି ଯିବୁ ଏଲେ କୁଆଡେ ଯାଇପାଇଲୁନି।
ଆଉ ଆପଣ ଏବେ କଣ କରନ୍ତି ସବୁ?
ନାଇଁ ମୁଁ ଏବେ ଏ ମୁଁ ପ କରୁଥିଲି ଏମ୍ ସି ଏ କରୁଥିଲି ମୋର ଏବେ କମ୍ପ୍ଲିଟ୍ ହେଇଗଲାଣି। ମୁଁ ଏବେ ଘରେ ଅଛି ଏପର୍ଯ୍ୟନ୍ତ କିଛି ଭାବିନି କଁ କରିବି ଜବ କରିବି କି କଁ କରିବି। ଏପନ୍ତ କିଛି ଡିସିସନ୍ ନେଇନି ଆଉ ତମର ଏଇଖୁଣି ତମେ ଏଇଖୁଣି କଣ କରୁଚ?
ମୁଁ ବି ଗ୍ରାଜୁଏସନ୍ ଫାଷ୍ଟ ଇୟରରେ।
ଆଚ୍ଛା ଗ୍ରାଜୁଏସନ୍ ଚାଲିଚି ନାଇଁ।
ଆଜ୍ଞା।
ଭଲ ଭଲ। ଆଉ କଉଥିରେ ଗ୍ରାଜୁଏସନ୍ କରୁଛନ୍ତି ମାନେ ଆର୍ଟସ୍ ସାଇନ୍ସ ନା କମର୍ସ କ ଣ?
ସାଇନ୍ସ ସାଇନ୍ସ।
ଆଚ୍ଛା ଏବେ ଯୋଉ ଅନର୍ସ କଣ ରଖିଚନ୍ତି?
ଜୁ ଜୁଲୋଜି।
କଁ କହିଲେ ଶୁବିଲାନି।
ଜୁଲୋଜି।
ଆଚ୍ଛା ଜୁଲୋଜିରେ ଅନର୍ସ ରଖିଛନ୍ତି ନାଇଁ। ହଁ ମୋର ବି ସେ ଗ୍ରାଜୁଏସନ୍ ମୁବି ସେଇ ଜୁଲୋଜିରେ ହିଁ ଅନର୍ସରଖି ପଢୁଥିଲି।
ହୁଁ ଉଁ।
ଆଉ ମାମୁଁ ଘର ଫାମୁଁ ଘର ବୁଲାବୁଲି କଲଣି ନା ଯାଇନ?
ନା ଯାଇନୁ ଅଛି ଆଗକୁ ଯିବାକୁ।
ଆଚ୍ଛା ଆଚ୍ଛା ଭଲ ଆଉ। ଆଉ କଁ ପିଠାପଣା କଁ ଖାଇଲି ରଜରେ ନା
ହଁ ଖାଇଛି ମୁଁ।
କଁ ଖାଇଲେ ରଜରେ ପିଠାପଣା?
ହେଇଥିଲା ପୋଡ଼ପିଠା, କାକେରା। ଆଉ
ଆଚ୍ଛା।
ଆଉ କଁ ଆଉ କଣ ସେ ପୁରା ଗୋଲାପ ଜାମୁନ ପାପା ତିଆରି କରିଥିଲେ, ଆଉ କଣ ସେମିତି ହେଇଥିଲା ମନ ହଁ।
ପୁରା ଆସେ ତାର ପାଉଡ଼ର ସେଇ ଥିରେ କରିଦେଇଥିଲି।
ଆଚ୍ଛା ପାଉଡର ପକେଇକିନା ଆପଣ କରିଦେଇଥିଲେ ତାହଲେ। ଆଛା ଆଛା ଭଲ ଆଉ। ଆଉ ହଉଛି ପୋଡ଼ ପିଠା କିଏ ଘରେ ମାମା ବନେଇଥିଲେ ନା କିଏ ବନେଇଥିଲେ?
ହଁ ମାମା ମୁଁ ସବୁ ମିଶିକି ବନେଇଥିଲୁ ଆଉ।
ଅ ତାନେ ତମକୁ ବି ପୋଡ଼ ପିଠା ବନେଇ ଆସେ?
ହଁ ସୁଜିରେ କରିଥିଲି ତ ଚାଉଳ ଆଉ ଚାଉଳ କରିଥିଲେ କଷ ହଁ ହଁ।
ଅ ହଁ କେମିତି କଣ ବନେଇଲ ଯେ?
ଫାଷ୍ଟ ସୁଜିକୁ ଆଉ ଚିନିିକି ଗ୍ରାଇଣ୍ଡିଙ୍ଗ କରଦେଲୁ। ତା ଧେରେ କ୍ଷୀର ପ ପକେଇ ଦେଇକି ଗୋଳେଇକି ତା ଦେରେ କାଜୁ ଖିସମିସ୍ ଆଉ ତୋ କଣ ସେଗୁରା ନଡ଼ିଆ କାଟିକି ଦେଇଦେଲୁ। ଦେଇକି ବସେଇଦେଲୁ ହେଇଗଲା ଆଉ। ଆଉ।
ତାର ଟେଷ୍ଟ କେମିତି ହେଇଥିଲା ସମସ୍ତେ ଖାଇକି ଭଲ କହିଲେ ନା କଣ କହିଲେ?
ହଁ ଭଲ କହିଲେ ଆଉ ଆପଣଙ୍କୁ କଣ କରି ଆସିଚି?
ନାଇଁ ମତେ ତ କିଛି ଆସେନି। କହିବାକୁ ଗଲେ ମୁଁ ଭାତ ଡାଲି ବି ଠିକ୍ସେ ବନେଇକି ଖାଇପାରିବି ସତରେ। ଆଉ କିନ୍ତୁ ଯେଉଁ ହେଉଛି ପିଠାପଣା ମୁଁ କିଛି ଶିଖିନି। ଖାଲି ସେ ଯେଉଁ ମୋଡ଼ା କେକେରାର ସେ ଯେଉଁ ମୋଡ଼ାଟା ବନେଇପାରେ ସେ ଯଉଟା ଏଣି ଚିନ୍ତା ମୋଡ଼ା କେ କେରା କଣ।
ହଁ କାନମୋଡ଼ା।
ହଁ କାନମୋଡା ବାସ ସେ କାନଟାକୁ ଭଲସେ ମୁଁ ମୋଡ଼ିପାରେ ନହନେ ପିଠାପଣା ବିଷୟରେ ମୋର ସେମିତି କିଛି ମାନେ ଭଲ ସେ ଜ୍ଞାନ ନାହିଁ। ତଥାପି ଚଳିବ ଆଉ ଅଳ୍ପ ବହୁତ ଜାଣିଛି ଆଉ ଜାଣିଛି କେବେ କରିନି। ଜାଣିଛି କଣ ହେବ କେଉଁଥିରେ ହେବ କିନ୍ତୁ କେବେ କରିନି ଆଉ
ନା ମୋତେ ଖାଇବା କରିବାକୁ ଭଲ ଲାଗେ
ଭଲ ଲାଗେ। ଯାହା ହଉ ମୋତେ କିନ୍ତୁ ବି ଦୁନିଆରେ ସବୁଠୁ ଖରାପ କାମ କି କହିବୁ ଚାଇନିଜ ବନେଇବାର।
ହୁଁ।
ଆରେ ବା। ନାଇଁ ମୋତେ ଯଦି କିଏ କହିବ କି ଦୁନିଆରେ ସୁଠୁ ଫାଲତୁ କାମ କଣ ମୁଁ କହିବି ସତରେ ରୋଷେଇ କାରଣ ମୋ ଜମା ବି ଆସିନି। ମୋତେ ଡର ଲାଗେ ରୋଷେଇ କରିବା ପାଇଁ ମାନେ ମୁଁ ଭାବିବି ପାଞ୍ଚ ଥର ମୁଁ କଣ କରିବି କେମିତି କରିବି। ମତେ ଭାରି ଟେନସନ୍ ଲାଗେ ସେଇଟା।
ମୋତେ କରିବାକୁ ଭଲ ଲାଗେ।
ଆଚ୍ଛା ଆଚ୍ଛା।
ଯୋଗାଡ଼ କରିକି ଦେଇଦେଲେ ମୁଁ କରିଦେବି ଯୋଗାଡ଼ କରିକି ନଦେଲେ ମୁଁ କରିବିନି।
ହଁ ଠିକ୍ କଥା। ତମେ ଏପଟେ ମାନେ ରୋଷେଇ କରିବ ତମ ହାତକୁ କିଏ ଗୋଟେ ବଢ଼େଇ ଦେେଲି ସାଙ୍ଗେ ସାଙ୍ଗେ ଏଟା ପ କେଇ ସେଇଟା ପକେଇଲେ ତମେ ବନେଇ ଦେେଲ ତ ନିଜେ ଯୋଗାଡ଼ କରିକି କଲାବେଳକୁ ଭାରି ଚିଡ଼ା ଲାଗିବ।
ହୁଁ ପିଆଜ ଫିଆଜ ଯେଉରା ପଡ଼ିବାର ଥିବ ମାମା କି ବାପା ତାକୁ
ଆଚ୍ଛା ତାହେଲେ ତୁମ ହାତ ପାଖକୁ ସବୁ ଦେଲି ତୁମେ ବହୁତ ଭଲସେ ରୋଷେଇ କରିଦେବ ନାଇଁ।
ହୁଁ ହୁଁ।
ଆଚ୍ଛା ଆଚ୍ଛା ମୋତେ କିନ୍ତୁ ସେ ଯଉଁ ରୋଷେଇ କଲାବେଳେ ଯେଉଁ ଫାଷ୍ଟ ଯେଉଁ ତେଲ ଉପରେ ଯେଉଁ ପକାଯାଏ ପିଆଜ ପିଆଯା ସେ ଯେଉଁ ଚିଡ଼ଚିଡ଼ି ହେଇକି ଉଠେ ମୋତେ ସେଇଟା ଭାରି ଡର ସେଇ ଫାଷ୍ଟ ସେଟା ମୋତେ ଭାରି ଭାରି ଟେନସନ୍ ଲାଗେ ମୁଁ କେମିତି ପକେଇବି ପିଆଜଟାକୁ ସେ ଚିଡ଼ ଚିଡ଼ି ହେଇକି ଉଠ ଉଠି ପୁରା ହାତ ଫାତରେ ପଡ଼ି ଯାଏନା ତେଲଟା ମୋତେ ସେଇଟା ମୋ ପ୍ରାଣର ଭୟ ସେଇଟାକୁ। ହୁଁ ହୁଁ।
କଣ କରିବ କହିଲା ଯୋଉ ଖଡିକାରେ ତେ ତେଲ ଉପରେ ଖଡ଼ିକା ଥୋଇଦବ ଥୋଇକି ତା ଉପରେ ଖଡ଼ିକା ଉପରେ ପିଆଜ କି ଯାହା ପକେଇକି ଖଡ଼ିକା ଉଠ ଦବ ସେ ଡାଇରେକ୍ଟ୍ ତେଲରେ ପଡିବ ଆଉ ଦୂରେଇକି ରହିବ ଆଉ
ଓ ଆଉ କିଛି ହବନି। ଆଚ୍ଛା ଆଚ୍ଛା ମୁଁ ମୋ ଜୀବନରେ ଗୋଟିଏ ଥର ପୋଟଳ ତରକାରୀ କରି ଥିଲି ତମେ ବିଶ୍ୱାସ କରିବନି ତେଲରେ ପକେଇଚି ପୋଟଳକୁ ମାନେ ସେ ଖାଲି ଏମିତି ଫୁଟିଲା ମୁଁ ଗଲି ନାହିଁ ସେ ତେଲ ପାଖକୁ ମୁଁ ଯଉ ପିଜିରେ ରହୁ ସେ ଦିଦି ମାନେ ସବୁ ଆସିଲେ ସେ ତାଙ୍କର କଲେ କହିଲେ ତୁ ଭାଇ ତୋ ଦ୍ୱାରା ରୋଷେଇ ହେଇପାରିବନ ତୁ ଏଠୁ ପଳା ମୁଁ ସେଇଦିନରୁ ନମସ୍କାର ହେଇପଡିଚି ପୋଟଳ ତରକାରୀ ଜୀବନରେ ଆଜି ପର୍ଯ୍ୟନ୍ତ କରିନି ସେଇଟା ଫାଷ୍ଟ୍ ଆଉ ଲାଷ୍ଟ୍। କରିଥିଲି ସେ ଯଉ ତା ଦେହରୁ ପାଣି ବାହାରେ ନା ପୋଟଳରୁ
ହଁ -ହଁ ସେଇଥିପାଇଁ ଆଗତୁରା ପୋଟଳକୁ ଲୁଣ ଆଉ ହଳଦୀରେ ଗୋଳେଇ ରଖିଦବ ସେ କିଛି ସମୟ ଗଲା ପରେ ପାଣି ବାହାରିଯିବ ଭାଜି ଦବ।
ଓହୋ-ଯାହଉ ତମେ ଜାଣିଚ ଏ ବିଷୟରେ ସବୁ ନାଇଁ।
ହୁଁ।
ଭଲ ଭଲ ଯାହଉ କେହି ତ ଗୋଟେ ଜାଣିଚି। ଫୁସ୍କେଇଲା ହେଁ -ହେଁ। ମୁଁ ସତକଥା ମତେ ରୋଷେଇ କହିବନି ବାକି ଯାହା ଘରେ ଅ-ମାନେ ସଫା କରିବା ଯଉ ହଉଚି ମାନେ ପୁରା ଆ- ବେଡ୍- ବେଡ୍ ରେ ବେଡସିଟ୍ ବିଛେଇବା ଘର ସଫା କରିବା, କିନ୍ତୁ ଲୁଗା ଧୋଇବା କଥା କହିବନି। ବାକି ଏଗୁଡାକ ମୁଁ ସବ୍ ତୁ ଭଲରେ ଖୁସି ଖୁସିରେ କରଦେବି କିନ୍ତୁ ମତେ ରୋଷେଇ କାମଟା ଭାରି ଟେନସନ୍ ଭାରି
ମୁଁ ରୋଷେଇ କରିଦେବି ଆଉ କିଛି କରିପାରିବିନି।
ଏ-ହି- ହାଁ-ହାଁ।
ଗୋଟାଏ କାମ କରିକି ଶୋଇବି।
ଆଚ୍ଛା ତୁମେ ଚାଇନିଜ୍ ରେ କଣ କଣ ବନାଅ?
ସେଇ ଚାଓମିିନ୍, ମଂଚୁରିୟାନ୍ ଆଉ ଏଇ ଦିଟା ଏପର୍ଯ୍ୟନ୍ତ କରିଚି।
ଆଚ୍ଛା -ଆଚ୍ଛା ତମେ ମାନେ ଚାଓମିନ୍ ରେ ସବୁ ପରିବା ପକାଅନା ଖାଲି ଚାଓମିନ୍ ପକା ପକେଇକିନା ଗୋଳେଇ ଦିଅ ସବୁ ପରିବା ପକ୍ ପକେଇକି ଖାଇଲେ ଭଲ ଲାଗେ ତମୁକୁ?
ହୁଁ- ସବୁ ବେଳେ ବି ସେଇ ବନ୍ଧାକୋବି, କ୍ୟାପ୍ସିକମ୍ ଆଉ ପି
ଅ- ହ ନାଇଁ ମତେ କିନ୍ତୁ ସେ ଯଉ ଆ-କ୍ୟାପ୍ସିକମ୍, ପିଆଜ ହେରିକା ପଡ଼ଲେ ମୁଁ ଖାଇବି ମତେ ନର୍ମାଲ୍ ଖାଲି ତେଲରେ ସେ ଯଉଟା ଟିକେ ପିଆଜ ପକେଇ ଟିକେ ଫ୍ରାଏ କରିଦେଇକିନା ଖାଲି ଚାଓମିନ୍ ପକେଇକି ମସଲା ପକେଇ ଦବ ସେଟା ଭଲ୍ ଲାଗେ ମତେ ସେ ଭେଜିଟେବୁଲ୍ ପଡିଲେ ଏତେ ବାଗ ଲାଗେନି ଟିକେ। ମତେ କମ୍ ପଡ଼ଲେ ଟିକେ ଭଲ୍ ଲାଗେ- ଏଗ୍ ରୋଲ୍- ଏଗ୍ ରୋଲ୍ ବି ବନେଇଚ?
ହୁଁ।
ତମେ ତ ମାଷ୍ଟର୍ ସେପ୍ ଅଛ।
ମୁଁ ସବୁ ଖାଇବା କରି କି
ଖାଅନି କିନ୍ତୁ?
ନା ଖାଏନା।
ଏ ସେଇ ତ ମୁଁ ଭାବୁଚି ଖାଇବା -ଆଚ୍ଛା-ଆଚ୍ଛା। ଏପଟିକି ଖା- ଖାଇବାକୁ ଭଲ୍ ପାଅ ମତେ ବି ଖାଇବାକୁ ଭଲ୍ ପାଏ କିନ୍ତୁ ମତେ କରିବା ପାଇଁ କହିବନି। ମୁଁ ଜିନୁ ମାନେ ମାର୍କେଟ୍ ରୁ ବ- ଆଣିକି ଖାଇବାକୁ ମତେ ବହୁତ୍ ଭଲ ଲାଗେ ମତେ ମାର୍କେଟ୍ ଖାଇବା। ଆଉ